ହାଲୋ ହଁ ହାଲୋ ଶୁଭ୍ରାଂଶୁ ଭାଇ ନମସ୍କାର୍। ନମସ୍କାର୍ ଆଜ୍ଞା, କଣ କରୁଚନ୍ତି?
କିଛି ନାହିଁ ଆଜ୍ଞା, ଏଇ ଚାଲିଛି ଟିକେ ଆଉ।
ଆଜ୍ଞା ଆପଣ ଲେଖାଲେଖି କରୁଚନ୍ତି, କଣ ଲେଖାଲେଖି?
ଏଇ କଲେଜ୍ ର ଟିକେ ଡକୁମେଣ୍ଟ ଅଛି ଫିଲ୍ଅପ କରୁଚି ଆଉ।
ହଉ ଆଉ ଆପଣଙ୍କର କଲ୍ ନା-ନା ଆପଣ କଲେଜ୍ ଯିବେ ନା କଣ କାଲି?
ହଁ କାଲି ସୋମବାରଠୁ ଯିବି ଆଉ।
ଓ କଲେଜ୍ ଯିବେ ତାହେଲେ ଆପଣ?
ଆଜ୍ଞା ଏବେ ଡକ୍ୟୁମେଣ୍ଟ ଟା ଫିଲ୍ଅପ୍ କରୁଚି କାଲି ଯାଇ ସବମିଟ୍ କରିଆ ଅଛି ତ
ଆପଣଙ୍କ ଦେହ କେମ୍ତି ଅଛି ଆଜ୍ଞା?
ହଁ ଭଲ ଅଛି, ଆପଣ କେମ୍ତି ଅଛନ୍ତି?
ହଁ ଆଜ୍ଞା ମୁଁ ବହୁତ୍ ଭଲ ଅଛି।
ଆଜ୍ଞା ଆପଣଙ୍କ ଘର ଲୋକ ଆପଣଙ୍କର ଦିଦି ବାପା ମା ଏ ହଁ ସବୁ ବସଚନ୍ତି ସେପଟେ ମୁଁ ଏପଟେ ବସିଛି ଲେଖା ଲେଖି କରୁଛି ହଁ।
ଆଜ୍ଞା-ଆଜ୍ଞା ସେମାନେ ସବୁ ବହୁତ୍ ଭଲ ଅଛନ୍ତି ଆଜ୍ଞା। ଆପଣଙ୍କର ଭଲ ଅଛନ୍ତି ତ ମୁଁ ଆ ନାଇଁ ବର୍ଷାରେ କଣ ଭଲ ଲାଗୁଚି ଆଜ୍ଞା କିଛି ଭଲ ଲାଗୁନି କୁଆଡେ ଯାଇ ହଉନି କିଛି ନାଇଁ। ବର୍ଷାରେ ସକାଳେ ଛାଡି ଯାଇଥିଲା କଲେଜ୍ ଯାଇଥିଲି ନଅଟା ବେଳୁକୁ।
ଆଜ୍ଞା-ଆଜ୍ଞା।
ନଅଟା ବେଳୁକୁ କଲେଜ୍ ଯାଇଥେଲି, ଆସିଲା ବେଳୁକୁ ସେଇ ସାଢ଼େ ଦିଇଟା ତିନିଟା ହେଇଗଲା। ଟିକେ କାମ ବ୍ୟସ୍ତ ରହିଯାଇଥିଲା କଲେଜ୍ ରେ ବ୍ୟସ୍ତ ଟିକେ ରହିଯାଇଥିଲି। ଆସିଲ ବେଳୁକୁ ତିନିଟା ହେଇଗଲା ଆଉ ଟିକେ ଆସି ଖାଇ ପିଇି ଟିକେ ଗଡୁଥେଲି ଆଉ କଣ। ଶୋଇପଡିଥିଲି ଆକ୍ଚୁଆଲି ଛଅଟାରେ ଉଠିଲି ଟିକେ ସାଙ୍ଗ ଘରୁକୁ ଗଲି ଆଉ।
ଓହୋ ଘରକୁ ଯାଇଥିବେ?
ଆଜ୍ଞା-ଆଜ୍ଞା ସୂର୍ଯ୍ୟ ବାବୁଙ୍କ ଘରୁକୁ ଯାଇଥିଲି, ଆପଣଙ୍କର ରୁଟିନ୍ କଣ ଅଛି ସକାଳୁ-ସକାଳୁ?
ଆ ଆମ ରୁଟିନ୍ ଉଠିବୁ ଛୁଆଟା ଉଠିବୁ ଟିକେ ବ୍ୟାମ୍ କରିବୁ ତାପରେ ଗାଧେଇ ପାଧେଇ କିରି ସାତଟା ରେ ଖାଇ ପିଇକି ଆଠଟା ବେଳେ ବସ୍ ଧରି ଯିବୁ ଆଉ କଲେଜ୍ ଆଉ କଣ ଆମ କାମ।
ନାଇଁ-ନାଇଁ ହଁ ଆମ ରୁଟିନ୍ ଆଜ୍ଞା ଶୁଣିଚନ୍ତି ଆପଣ?
ଆଜ୍ଞା କହୁନାହାନ୍ତି।
ଆମର ଆଜ୍ଞା ସକାଳ ସେଇ ସାତଟା ବେଳକୁ ଆଜ୍ଞା ଉଠିବୁ। ଟିକେ ମୋବାଇଲ୍ ଦେଖିଦବୁ ତାପରେ ଉ ଠିକି ଯିବୁ ମୁହଁ-ମୁଁହ ଧୁଆ ଧୁଇ କରିକି ଏକ ଫେକ ବସିକି ତାପରେ ବ୍ରସ୍ କରିଦଥିବୁ ଯିଦି କ ଜଳଖିଆ ହେଇଥିବ ଖାଇବୁ, ନହେଲେ ଆମେ କରିକି ନିଜେ ଖାଇବୁ ଆଉ କଣ। ଖାଇବୁ ତାପରେ ଗାଧେଇ ପାଧେଇ ରେଡି କରିକି ଯିବୁ କଲେଜ୍ ବାହାରିକି ଯିବୁ ଆଉ, ଆପଣ ବସ୍ ରେ ଯାଉଚନ୍ତି ନା ଗାଡିରେ ନେଇକି ଯାଉଚନ୍ତି?
ନାଇଁ ଆଜ୍ଞା ବସ୍ ରେ ଯାଉଚୁ, ଲାଇସେନ୍ସ ଲାଇସେନ୍ସ ଟା ଆପ୍ଲାଏ କଲେ ମୁଁ ଗାଡି ନେଇକି ଯିବି।
ଲାଇସେନ୍ସ ଆପ୍ଲାଏ କରୁନାହାନ୍ତି ଆପଣ, ଆପଣଙ୍କର ତ ବୟସ ବି ହେଇଗଲାଣି।
ନାଇଁ ଏବେ ଜୁଲାଇ କି ଅଗଷ୍ଟରେ ତାର ଫର୍ମ ଟା ବାହାରିବ ତ, ଫର୍ମ ଟା ବାହାରିବ ମୁଁ ସେଇ
ଆଜ୍ଞା ହଉ ଆପଣ ପକେଇବେ, ନାଇଁ ମୋ ସାଙ୍ଗ ଗୋଟେ ଆଜ୍ଞା ସେମ୍ତି ଏଲ୍-ଏଲ୍ ପକେଇଥିଲା ତାର ଯାଇଚି ଆଜ୍ଞା କରିବାକୁ, ଯାଇଥିଲା ବି ମୋ ସହିତ। ତ ମୋ ସହିତ ଯାଇଥିଲା ସେ, ଏଲ୍-ଏଲ୍।
ଓହୋ।
ପଢ଼ିବାକୁ ଯାଇଥିଲି ଆଜ୍ଞା ଆଜ୍ଞା ସେ କଡ଼ିବ ଯାଇଥିଲେ ଉ ଉତୀର୍ଣ୍ଣ ମଧ୍ୟ ହୋଇଛନ୍ତି ବିଧୁଏ ଆପଣଙ୍କଙ ହ୍ୱାଟ୍ସସପ ରେକିଛି ଦେଇଛି ଆପଣ ଦେଖନ୍ତୁ। ହ୍ୱାଟ୍ସଆପ ରେ କିଛି ଦେଇଛି ଆପଣଙ୍କୁ।
ଗୋଟେ ମିନିଟ୍ ରହିବେ।
ହଁ ହଁ ଆପଣ କାନରେ କିଛି ଯନ୍ତ୍ର ଦେଇଛନ୍ତି କି? କାନରେ କିଛି ଯନ୍ତ୍ର ଦେଇଛନ୍ତି କି ଆପଣ। ଆପଣଙ୍କ ଦେହ ଠିକ୍ ଅଛି।। ଶୁଣନ୍ତୁ ଆଜ୍ଞା ଆପଣଙ୍କ ଦେହ ଠିକ୍ ଅଛି କି ଆପଣଙ୍କ ଦେହ। ଠିକ୍ ଅଛି। ଆପଣ କଣ କାସୁଛନ୍ତି କଣ କରୁଛନ୍ତି ଆପଣ। ଆପଣଙ୍କ ଦେହ ବହୁତ ଠିକ୍ ନାହିଁ।
ଆଜ୍ଞା।
ଆପଣ ଦେହ ବହୁତ ଠିକ ନାହିଁ ଆପଣ କାସୁଛନ୍ତି କଣ
ହ କଣ କହିଲେ ନାଇଁ ସେ ନାଇଁ ସେ ଗୋଟେ ଗୋଟେ ଦୃଶ୍ୟ ଦେଖି ଗୋଟେ ମାନେ କାଶ ଉଠିଗଲା ତ ଏଇଥିପାଇଁ ଟିକେ ଆଉ।
ଓହୋ ହୋ ହୋ ଆଉ କିଛି ଅସୁବିଧା ନାହିଁ ଆପଣ ମେଡିସିନ ମଧ୍ୟ ଖାଇପାରିବେ।
ଆଜ୍ଞା ମେଡ଼ିସିନ ଅଛି ମୁଁ ରାତି ନଉ ସବୁବେଳେ।
ଆଜ୍ଞା ଆଜ୍ଞା ଆପଣ ସକାଳେ କଣ ଖାଇଥିଲେ।
ସକାଳେ ହେଇଥିଲା ପିଠାକୁ ଡାଲମା ହେଇଥିଲା ଆଉ।
ଓ ଆପଣ ପିଠା ଡାଲମା ଖାଉଛନ୍ତି ସକାଳେ ତାହେଲେ ଆଉ ରାତିରେ ଏ ଯୋଉ ଖରା ବେଳେ କଣ ଖାଇଥିଲେ।
ଖରାବେଳେ ଭାତ ଡାଲି। ଏ ଆଳୁ ଭର୍ତ୍ତା ବାମ୍ପଡ଼ ଆଉ, ଆପଣ କଣ ଖାଇଥିଲେ।
ହ ଆବା ଆଜି କଣ ଗୁରୁବାର ପୁର କିଛି ଅଛି ନ କଣ? ଆଜି ତ ଆଇଁଷବର ଆପଣ ଆଇଁଷ ଖାଇବା କଥା ଆଜି ତ ଆଇଁଷବର ଆଇଁଷ ଖାଇବା କଥା
କାହାର ଆଇଶ ଅଛି କାହାର ନାହିଁ ସେମିତି କଣ। ମାନେ ଆଇଁଷ ବାର ହେଲେ ମାନେ ଆଇଁଷ ଖାଇ କମ୍ପଲସରୀ ନା କଣ।
ନାଇଁ ବାରରେ ଆପଣ ତ ନିଶ୍ଚୟ ଛାଡିଆକୁୁ ଆପଣ ତ
ନାଇଁ ହେଲେ ବି ଆଇଁଷ କମେଇଦେଲି ସେମିତି ଆଗ ଭଳିଆ ଖାଉନି ଆଉ।
ଓହୋ ଆପଣ ଠିକ୍ ଅଛି ବହୁତ ଭଲ କଥା ଆପଣ ବହୁତ ଭଲ ପରିବର୍ତ୍ତନ କରିଛନ୍ତି।
ହୁଁ।
ଆମର ତ ଏଠି କଣ ସାଙ୍ଗ। ହଁ ହଁ ନଜକିଲେ ହବନି ଆଜ୍ଞା ଦେହକୁ ନଜକିଲେ ହବନି। ନହେଲେ ଅସୁସ୍ଥ ହେଲେ ବହୁତ ଖରାପ କଥା।
ହୁଁ।
ଆପଣ କେବେ କୁଆଡ଼େ ଚାରିଟା ବେଳେ ବୁଲିବାକୁ ଯାଇଥିଲେ କି ଚାରିଟା ବେଳେ।
ହଁ ଯାଇଥିଲି ବିଜେପି ବା ପଡ଼ିଆକୁ ଖେଳିବାକୁ ଯାଇଥିଲି।
ଆଉ ଚାରିଟାବେଳେ ଖେଳ ବି ଯାଇଥିଲା ଆପଣ ବିଜେପି ପଡିଆ।
ଆଜ୍ଞା ଆ ସେ
ଆଜ୍ଞା ଆପଣ ଯାଇଥି ଆପଣଙ୍କ କଥା ଆପଣଙ୍କ କଥା ଟିକେ ମୋତେ ସ୍ପଷ୍ଟ ଭାବରେ ଶୁଭାଯାଉନି। ଆପଣ କୋଉଠି ଅଛନ୍ତି କି?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
ଆପଣଙ୍କ କଥା ମୋତେ ସ୍ପଷ୍ଟ ଭାବରେ ଶୁଭାଯାଉନାହିଁ। ନାଇଁ ଆପଣଙ୍କର ଲାଖୁ ଅଛି ନେଟ୍ ବୋଧୁଏ ହୁଏ।
ଷ
ଆପଣଙ୍କ ଘର ଆଡ଼େ ବର୍ଷା ପକାଉଛି ଆପଣ ଘର ଆଡ଼େ ବର୍ଷା ପକାଉଛି ଏବେ।
ନହିଁ ତ।
ଆଉ ସାଉଟ ହଉଛି ଏଡେ ଜୋର ତା ହେଲେ ନା ନା ବର୍ଷା ସବୁବେନେ କିନ୍ତୁ, ସାଉଣ୍ଡ ହଉଛି ତ ବହୁତ ଆପଣଙ୍କ ଘର ଆଡେ ବୋଧ ହୁଏ। ଆପଣ ଟିକେ ଫ୍ୟାନ୍ କମାନ୍ତୁ? ଆପଣ ଟିକେ ଫ୍ୟାନ୍ କମାନ୍ତୁ?
ଓ ହଉ।
ପା ଫ୍ୟାନ୍ ଟିକେ କମାନ୍ତୁ ଆଜ୍ଞା।
ହଁ।
ଆପଣ ଭୟସ୍ ଟା ମୋତେ ଶୁଭୁ ନାହିଁ। ହଁ, ଆପଣ ଟିକେ ଫ୍ୟାନ୍ କମେଇ ଦିଅନ୍ତୁ? ଆଜ୍ଞା, ଏବେ ଠିକ୍ ସେ ଶୁଭିଲା। ହଁ, ଆଜ୍ଞା ଆଜ୍ଞା ଶୁଭିଲା। ଆପଣ ଏବେ କଣ ଖାଇବେ? ଆଉ, ଆପଣ ଏବେ କଣ ଖାଇବେ? ଆଜ୍ଞା, ଆପଣ ଏବେ କଣ ଖାଇବେ ରାତ୍ରି ଭୋଜନ? ରାତ୍ରି ଭୋଜନ ଆପଣ କଣ ଖାଇବେ ଏବେ?
ଓହୋ! ଆପଣ କିଛି କରୁନାହାଁନ୍ତି? ଆମେ ସେମିତି ଭାତ, ଆଉ ମାଛ ତରକାରୀ ଏମତି ଆପଣଙ୍କ ଭଏସ୍ ଟା ମତେ କ୍ଲିୟର୍ ଶୁଭାଯାଉନି ଆଜ୍ଞା। ନା, ନା, କିଣା ହେଇକି ଆଇଥିଲା। ଆଜ୍ଞା।
ସକାଳର ନା ମାନେ, ମାନ୍ ଦିପର ଖାଇ ଦିପର ଅଛି ନା, ଏବେ ସେ ରାତି ରୁଷେଇ ଏଇଛି?